ହଁ ହଁ ସୁଭିଲା?
ହଁ କୁହ।
ହୁଁ ହୁଁ। ହୁଁ ତମେ ମାନେ ଯୋଉଠି ରହୁଛ ହେଠି କଣ ସାଙ୍ଗ ହେଇକି ସବୁ ମିଶିକି ରହୁଛ ନାଇଁ।
ହଁ ଏଇଟା ଗୋଟେ ମାନେ ହଷ୍ଟେଲ ତ ତ ଏଇଠି ରହୁଛୁ ଆମେ ସାଙ୍ଗ ହେଇକି ଆଉ।
ଅଲଗା ପିଲା ବହୁତ ଅଛନ୍ତି।
ହଁ ତୁମେ ତଥାପି ମେସ୍ କରିକି ରହିଲା ଭଳିଆ ରହିଯାଉଥିବ ଆଉ।
ହଁ ମାନେ ହଷ୍ଟେଲ ଟା କିନ୍ତୁ ଆମେ ନିଜେ ଖାଇବା ନିଜେ ବନେଇକି ଖାଉଛୁ ଆଉ।
ଆଚ୍ଛା ହଷ୍ଟେଲଟା ରେ ଯେଉଁ ସେମାନେ ଯେଉଁ ପିଲା ବି ରହୁଛନ୍ତି ତାଙ୍କ ପାଇଁ ଖାଇବାକୁ ଆଶୁଥିବ ତ?
ନାଇଁ ମାନେ ଯୋଉମାନେ ବି ରହୁଛନ୍ତି ସେମାନେ ନିଜେ ନିଜେ ଖାଇବା କରି ଖାଉଛନ୍ତି। ହଁ।
ଆଉ ତମେ ପଢୁଛ ବି ଏବେ ନା ପଢୁନା?
ନାଇଁ ପିଜି ସରିଗଲାଣି ଏବେ।
ଓହୋ ପିଜି ସାରିକି ଏବେ ଜ ଚାକିରି କରୁଛ ଆଉ ହୁଁ। ହୁଁ ଯାହା ହଉ ତମେ ଆ ପିଜି କଲ ଆଉ କିଛି ମାନେ ଇଏ କଲନି ଚାକିରି ଫାକିରି ଇଏ ସବୁରେ?
ହଁ ଦେଖୁଛି ପଢାପଢି ତ ଚାଲିଛି ଏଇନା।
ସେଇଆ ତାପରେ ଆଜିକାଲି ବି ଯାହା ବ୍ୟବସ୍ଥା ହେଲାଣିି
ଆଉ ତାପରେ ଯୋଉ ଭଳିଆ ହଁ
ହଁ ହଁ ମୋ ସାଙ୍ଗ ମାନେ ସେମିତି କିଛି ଜଣ ଅଛନ୍ତି ସିଏ ମାନେ ଜଣେ ଯାଇକି ବିଇଡି କରିକି ଆସିଲା ଏଠି ତ୍ରିପୁରାରେ କଲା। ସେ ସେଇ ସେମ କଥା ମାନେ ମତେ କହିବ ସବୁବେଳେ କହିବ ତୁ ଗୋଟେ ଦେଖେ ବୁଝୁ ଆଉ ତୁ ସେ ପାଠ ପଢିକି ଆଉ ସେ ଶିଶୁ ମନ୍ଦିରରେ ରହିବ କି ଶିଶୁ ମନ୍ଦିରରେ ରହିଲା ମାନେ ତ ଯା ଶିଶୁ ମନ୍ଦିରରେ କମ ଦରମା।
ଶିଶୁ ମନ୍ଦିରରେ ବି ଏବେ ନାଇଁକି
ହଁ
ଶିଶୁ ମନ୍ଦିରରେ ଏବେ ଶିଶୁ ମନ୍ଦିରରେ ଏବେ ବି ମାନେ ତାଙ୍କର ନଉଛନ୍ତି ଏ ବିଡି ଫିଡି ନ କଲେ ନଉନାହାନ୍ତି। ତାପରେ ଏତେ ପଇସା କମରେ କିଏ ମାନେ ଏତେ ପଇସା ମାନେ ପଢିକି ଯଦି ଯାଇକି ସେଠି ଶିଶୁ ମନ୍ଦିରରେ ପଢେଇବ କଣ ଲାଭ ବି କିଛି ନାହିଁ ସେଇ କେତେ ଦଉଥିବେ ପା
ପାଞ୍ଚ ଛଅ ହଜାର ଦେବେ ନା ଆଉ କଣ ବେଶୀ କିଏ ଦେବ କି। ଆଉ ତାପରେ କିନ୍ତୁ ଶିଶୁ ମନ୍ଦିରରେ ହଁ ଆମେ କିନ୍ତୁ କହୁଛନ୍ତି ଶିଶୁ ମନ୍ଦିରରେ କିନ୍ତୁ ସେ ଶିଶୁ ମନ୍ଦିର ପା ସାର୍ ମାନଙ୍କ ଦରମା କମ କିନ୍ତୁ ତାଙ୍କ ପାଠ ପଢା ବ୍ୟବସ୍ଥା ଟା ଭଲ।
ପାଠ ପଢା ବ୍ୟବସ୍ଥା ଭଲ ତାପରେ ହେଲା କଣ ଣ କହିଲ ସେମାନେ ସେତିକି କଣ କହିଲ ଅ
ମାନେ ସେମାନେ ଛୁଆଙ୍କ ଉପରେ ଛାତ୍ର ଯେମିତି ମାନେ ଶିକ୍ଷକ ମାନେ ପଢେଇବା କଥା ତାଙ୍କ କର୍ତବ୍ୟ ଯାହା ସିଏ ତାଙ୍କ କର୍ତ୍ତବ୍ୟ ସେଟା ଠିକ କରନ୍ତି। କିନ୍ତୁ ଆମ ଏଠି ସରକାରୀ ସ୍କୁଲରେ ସେମାନେ ପଇସା ସିନା ଅଧିକ ନିଅନ୍ତି କିନ୍ତୁ କର୍ତ୍ତବ୍ୟ ଟାକୁ ଠିକ୍ ସେ ଦେଖନ୍ତିନି ନାଇଁ ଆମର ମାନେ ଯେମିତି ଆସନ୍ତି ଡ୍ୟୁଟି ଡ୍ୟୁଟି କରିଦେଲେ ସରିଗଲା ସଇଲା ମୋ କାମ ସରିଗଲା। କିନ୍ତ ସେଟା ବୁଝୁନ୍ତିନି ଯେ ତମ ଉପରେ କେତେ ବଡ ଦାୟି ତ୍ୟ ବାପା ମା ମାନେ ପଠଉଛନ୍ତି ନିଜ ପିଲାମାନଙ୍କୁ ତମ ଉ
ହଁ ଆଉ ସେମାନେ ତ ସରକାର ତ ତାଙ୍କୁ ପଇସା ଦେଲା ସରକାର ତାଙ୍କୁ ପଇସା ଦେଲା। ଆଉ ତ ତାଙ୍କର ସିନା କିଛି ଗୋଟେ କ୍ଲାସ ଗଲା ବେଳକୁ ପଢେଇଲେ ପଢେଇଲେ ନହଲେ ନହିଁ ଯାହା ପଢିଲେ ଯିଏ ଯାହା ବୁଝିଲା ବୁଝିଲା କିଛି ସେମିତି ନାଇଁ।
ହଁ ଏବେ ତ ହେଲେ ଯା ଟିକେ ଅଛି ଆମ ବେଳେ ମୁଁ କହୁଛି ଆମର ଜଣେ ଗୋଟେ ମ୍ୟାମ୍ ଥାନ୍ତି ଆସନ୍ତି ସେ କଣ କରନ୍ତି ଭାରି ମାନେ ଶୁଅନ୍ତି ଖାଲି ସ୍କୁଲରେ। ଆସିଥିବେ ଏମାନେ ପାନ ଖାଇ ଦେଇଥିବେ ଶୋଇପଡିଥିବେ ତାଙ୍କ ପାନ ନାଳ ପାଟି ବାଟେ ଦେଇକି ବୋଇଯାଇଥିବ। ବୋହିଯାଇଥିବେ ଶୋଇଥିବେ ଅଧା ଟାଇମ୍ ପିଲାଙ୍କୁ ଡା କି ଆଇନି ମୋ ପାଚିଲା ଚୁଟି ଉପାଡିବୁ। ହେଲା କି। ଏସବୁ ମାନେ କ୍ଲାସ ରେ ଏୟା କରନ୍ତି, ହଁ ଏମିତି କରନ୍ତି। ଆମେ ମୋ ବା ପା ମୁଁ କିନ୍ତୁ ଟିକେ ମାନେ କ୍ଲାସରେ ଆମ କ୍ଲାସରେ ସବୁଠାରୁ ଟିକେ ଭଲ ପଢେ ବୋଲି କି ମତେ ଯେତେବେଳେ ମତେ ଏତେ କିଛି କୁହନ୍ତିନି ଆଉ ମୁଁ ବି ତାଙ୍କ କଥା ଶୁଣେନି। ପାଠ ପଢେଇବ ବୋଲି ତୁମେ ଆସୁଛ ପାଠ ଯଦି ନ ପଢେଇବ ଖାଲି ଏଇ କାମ କରିବ ତମ କଥା କାହିଁ ଶୁଣିବାକୁ ଜିବେ। ସେ ସେଥିପାଇଁ ମୋ ଉପ ଭାରିଚିଡ଼ନ୍ତି ସେ ମ୍ୟାାମ ଜଣକ। ମୁଁ ଯାଇକି ଆମ ଘରେ କହିଦିଏ କି ଯ ଆଗରୁ ସବୁ ହସ ହସ୍ତକର୍ମ ଦିଅନ୍ତେନିକି ପରୀକ୍ଷା ସଇିଲା ପରେ। ଗୋଟେ କ୍ଲାସରୁ ଆଉ ଗୋଟେ କ୍ଲାସକୁ ହସ୍ତକର୍ମ ଦିଅନ୍ତି ମତେ କହିବେଜା ହସ୍ତ ହସ୍ତକର୍ମ ଆଣିବ ହଁ ହସ୍ତକର୍ମ ଆଣିବ ମୁଁ ଯାଇକି ଆମ ଘରେ କହିବ ମୋ ବାବା କିଛି ହସ୍ତକର୍ମ ଦିଆ ହବନି। କାହିଁକି ଦେବି ସେ ତ ପାଠ ପଢଉନି ଖାଲି ମାନେ ସିଏ ଥିଲେ ନା ପ୍ରଧାନ ଶିକ୍ଷକ ଥିଲେ ନା। ସିଏବି ହେଠୁ କହିବେ କଖିବେ ହସ୍ତକର୍ମ ମୋ ବାବା କଖିବେ କିଛି ହସ୍ତକର ଦେବାନି। ମୋ ବାପା ଥରେ ଯାଇକି ମାନେ ଝଗଡା କରିଦେଇକି ବି ପଳେଇଆସିବେ ତାଙ୍କ ସହିତ। ସେଠୁ ସିଏ ମୋ ସହିତ ନା କଥାବାର୍ତ୍ତା ବି କରନ୍ତିନି ମାନେ ତମେ ମାଷ୍ଟର ହେଇଚ ତମେ ଛୁଆଙ୍କୁ ସମସ୍ତଙ୍କୁ ସମାନ ଦେଖିବ ନା ଯେ ତମ କାମ କରୁଛି ତମେ ତାକୁ ଦେଖିବ କି କାମ କରୁନି ବୋଲି ତମତାକୁ ଦେଖିବନି ସେ ବହୁତ ହଇରାଣ କରୁଚି ସେଥିପାଇଁ। ଆଉ ତାପରେ ଆରବି ଦୁନିଆ କମ୍ପ୍ଲେନ। ଯେତେ କପ୍ଲେ ଥିଲେ ବି କଣ ହବ ସେ ମାନେ ଲୋକଙ୍କୁ ହାତ କରି ରଖିଛନ୍ତି ନା।
ହଁ।
ଆଉ ଲୋକ ବେଶୀ କିଛି ବାହାରନ୍ତିନି ଆଉ। ତାପରେ ଆମ ଲୋକଙ୍କ ଗୁଣବି ଜାଣିନା ଭୁଲଟା ସମସ୍ତେ ଦେଖ ଖିଲେ ଶୁଣିଲେ କହିବେ କି ଯେତେବେଳେ ପ୍ରକୃତରେ କହିବେ ସମୟ ଆସିବ ସମସ୍ତେ ପଛକୁ ଘୁଞ୍ଚିଯିବେ। ଜଣେ ଆଗରେ ଠିଆ ହେଇଥିବ ତମେ ହିଁ ଦୋଷୀ ହେଇଯିବ ଯେ ସିଏ ଏକୁଟିଆ ବାହାରୁଚି ଆଉ ତ କାହିଁ ପାଞ୍ଚଟା ଲୋକ କେହି କହୁନାହାନ୍ତି। ମୋ ବାବା ସେଇଆ କହୁ ମୁଁ କହିଲି ସିଏ ନ କୁହନ୍ତୁ ପଛେ ମୋ ବାବା ତାକୁ ରାଗି କହିଲେ ମୁଁ ଏଠୁ ତାକୁ ପଢେଇବିନି ମୋ ଝିଅକୁ ନେଇକି ପଳେଇବି ତାପରେ ଆଉ ଜଣେ ସ୍କୁଲ ଆମ ସେ ଜଣେ ସାର୍ ଥିଲେ ସିଏ ଭାରି ବୁଝେଇଲେ କହିଲେ ନାଇଁ ସେ ଭଲ ପାଠ ପଢୁଚି ତାଙ୍କ କ୍ଲାସରେ ସିଏ ଥାଉ ତମେ ତାକୁ ନିଅନା ଆ ମୁଁ ଅଛି।
ଏମାନଙ୍କୁ ଆକଚୁ ମାନେ କିନ୍ତୁ ସତକଥା ଏମାନଙ୍କୁ ଚାକିରି ଦବା କଥା ନୁହେଁ।
ଦବା କଥା ନୁହେଁ ପ୍ରକୃତରେ।
ହଁ ଏମାନେ ସବୁ ଚାକିରି ଗୋଟେ ଗୋଟେ ପାଇଯାଇଛନ୍ତି ବୋଲିିକି ଗର୍ଣମେଣ୍ଟ ତ ଦେଇ ସରକାର ତ ପଇସା ଦେଇ ଦଉଛି ମାସକୁ ସେ ହେଡ ସାର୍ ମାନେ ମିନିମମ୍ ସତୁୁରି ଅଶି ହଜାର ଖଣ୍ଡେ ପାଉଥିବେ ନିହାତି।
ହଁ ଆଉ ସେମାନ ସବୁ ତ ପାଇଯାଉଛନ୍ତି ତାଙ୍କର କଣ ଅସୁବିଧା କହୁନା ନିଜ ଛୁଆଙ୍କୁ ପଢ଼େଇ ଦଉଛନ୍ତି ପ୍ରାଇଭେଟ କୁ। ଆଉ ଆମେ ସବୁ ଯୋଉମାନେ ସବୁ ଟିକେ ରହିଲେ ତଳୁଆ ଲେବୁଲର ସେ ଆଉ କଣ କରିବେ। ତ ପଢେଇ ପାରିବି ନା ଆଉ ସେ ବାଧ୍ୟ ହେଇକି ସରକାର।
ହୁଁ ତିନିଟା ଚାରିଟା କ୍ଲାସ ବି ତମେ ନବନି ଭଲ ସେ? ତିନିଟା ରୁ ଚାରିଟା କ୍ଲାସ ତାଙ୍କୁ ପଡି ଯାଉଥିବ କିନ୍ତୁ ସେତିକି ବି ତମେ ଭଲ ସେ ତ ନବନି ଆଉ କାଇଁ ତମେ
ତା ଚାକିରି କାଇଁ କରିବ ହଁ ମାଷ୍ଟର କାଇଁ କହୁ ମାଷ୍ଟର ଚାକିରୀ ତ କରିବାର ଥିବ ହେତେବେଳେ ଦୁନିଆ ଭାଷଣ ମାରିବେ ଆମେ ଏମିତି କରିବୁ ସେମିତି କରିବୁ ଚାକିରି ଥରେ ପାଇଗଲା ପରେ ତାପରେ ସରିଗଲା। ଆଉ ଜାଣିଛଛନ୍ତି ତ ଆପରେ ବସିିକି ଖାଇବ କି କଣ କରିବ ତାପରେ?
ଯୋଉମାନେ ଆସିକି ତାଙ୍କ ଘର କଥା ଖାଲି କହିବେ ତାଙ୍କ ଘର ରାଗ ଆଣିକି ତମ ଉପରେ ସାରିବେ।
ହୁଁ ଘର ରାଗ ଆସିକି ସବୁ ସେଇଟା ବେଶୀ ସ୍ତ୍ରୀ ଲୋକ କରନ୍ତି।
ହଁ ମୋ ପୁଅ ଝିଅ ଏମ ଚି ମୋ ପୁଅ ଝିଅ ଏଇଆ କରନ୍ତି ମୋ ପୁଅଝିଅ ଏମିତି ପାଠ ପଢନ୍ତି।
ହଁ।
ହ ଏମତି।
ଏ ତମେ ତମ ଘର ଦାୟିତ୍ବରେ ଦେଲେ ତମ ଆମେ ଆସୁଚୁ ପଢିବାକୁ ନା ତମ ଗପ ଶୁଣିବାକୁ। ଗପ କହିଲ ପ ପାଠ ପଚାରିନ୍ ଟିକେ କରିନେ ଆମ ହାଇସ୍କୁଲରେ କିନ୍ତୁ ଅଁ ଆମର ସବୁ ସାର୍ ମାନେ ଥିଲେ ନା ଜଣେ ବି ମ୍ୟାଡ଼ାମ୍ କେହି ନଥିଲେ। ସେ ସାର୍ ମାନେ ଜଣେ ଥିଲେ ସେ ସାରଟାକୁ ସେ ଭଲ ସାର୍ ପାଠ ପଢ଼ାନ୍ତି। କିନ୍ତୁ ଆମ ସେଇଭଳିଆ ଆଉ। ତାଙ୍କୁ କଣ କହିବୁ, ତା ସେ ଯୋଉମାନେ ରିଟାର୍ଡ଼ ହେଇକି ଯିବେ ସେଇଦିନ ଭାରି ଖୁସି ଆମେ ହେଇଥିଲୁ। ହେ ଯାହାହଉ ତାଙ୍କ ବଦଳରେ ଯିଏ ଆସିବେ ସିଏ ହେଲେ ପାଠ ପଢେଇବେ। ମାନେ ତାଙ୍କ ଜାଗାଟାକୁ ଅଧୁବୁତ ଧରି ମାଡିକି ବସିଛନ୍ତି ନା, ପାଠ ସାଠ ତ କିଛି ପଢ଼ଉନାହିଁ।
କିଛି ନାହିଁ ଖାଲି ଦରମା ପାଉଛନ୍ତି ବସିକି ଏଠି, ଛୁଆଙ୍କ ଜୀବନ ନଷ୍ଟ।
ଆମ ବେଳକୁ ତ ଏଇୟା କରୁଥିଲେ, ମୋ ଭଉଣୀ ହେଲେ ଯେତେବେଳେ ପଢ଼ାନ୍ତି ତାଙ୍କୁ ସବୁ କହିବେ ତମେ ଆଣିକି ଡାଳ ଫାଳ ଖୁଣ୍ଟିକି, ଚା କରିକି ଦିଅନ୍ତି ସେ ପିଅନ୍ତି। ମାନେ ଏମାନେ ଜାଳ ଖୁଣ୍ଟିକି ଆଣିବେ ଇଟା ଯୋଉ ଚୁଲି କରିଦିଅନ୍ତି। ଚୁଲି କରିବେ, ନିଜ ଘରକୁ ଚାଆପତି। ହଁ ଏବେ ତ କଣ ମଧ୍ୟାହ୍ନ ଭୋଜନ ରନ୍ଧା ହଉଛି ନା, ସେତେବେଳେ ମଧ୍ୟାହ୍ନ ଭୋଜନ ଦିଆ ହଉନଥିଲା ଏତେ। ସିଏ କଣ କରନ୍ତି ସବୁ ଚା, ଚିନି, କିଅ, ଏଇଗୁଡା ସବୁ ଧରିକି ଆଣନ୍ତି ଅମୁଲ୍ ତ ନଥିଲା କ୍ଷୀର। ଆଣିବେ ଆଙ୍କୁ ସବୁ ପ୍ୟାକ୍ କରିକି ତାଙ୍କୁ ଦେବେ ପିଇବା ପାଇଁ। ମାନେ କମ୍ ସେମାନେ ପାଟି, ତୁଣ୍ଡ ଲଗେଇଛନ୍ତି ସେ ଯୋଉ ସେଇଭଳିଆ ଜଣେ ଜଣେ ମାଷ୍ଟର ସବୁ ଥାଆନ୍ତି। ଏବେ ଟିକେ ହେଲେ ସଜାଗ ହେଲେଣି ସମସ୍ତେ। ନହଲେ ଆଗରୁ କେହି ତ ବାହାରୁଥିଲେ କହୁନା କାହା ପାଇଁ କଥା କହିବାକୁ କେହି ବାହାରୁ ନଥିଲେ। ଏବେ ଯାହା ଟିକେ ହେଲେ ସମସ୍ତେ ଗୋଟେ ମୋବାଇଲରେ ଭିଡିଓ କରିଦଉଛନ୍ତି, କାହାକୁ କିଛି କହିବା ବି ଦରକାର ନାହିଁ ଆଉ, ଭିଡିଓ କରିଦେଲେ ଲୋକ ସବୁ ଦେଖିଲେ ସଇଲା।
ହଁ ଏବେ ତ କିଛି ଟିକେ ହେଲେ ସାଙ୍ଗେ ସାଙ୍ଗେ ଆସି ଯାଉଛି ଫୋନନେ।
ହଁ ସାଙ୍ଗେ ସାଙ୍ଗେ ତ ଫେସବୁକରେ ଭିଡିଓ ନହଲେ ଲାଇଭ କରିଦଉଛନ୍ତି ସରିଗଲା ଆଉ। ସେଇଟା ତ ଗୋଟେ ଭଲ ହେଲାଣି, ଆଉ ସବୁ ଜିନିଷର ବି ଭଲ ଖରାପ ଅ
ଆ, ହଁ ଏଇଟା ହେଇକି କିଛିଟା ନାହିଁ ଏମିତି କି ସବୁ ଯେହେତୁ ଫୋନ୍ ନେ ପଳି ଆସୁଛି କିଛିଟା ଭଲ ହଉଛି କିଛିଟା ଖରାପ ହଉଛି କାରଣ ମାନେ କିଛି ଲୋକ ଅଛନ୍ତି ଯୋଉମାନେ କି ତାଙ୍କର ଯୋଉଟା କି ନ, ନ ଆଣିବା ଜିନିଷ ମାନେ ସମସ୍ତଙ୍କ ସାମ୍ନାକୁ ସେ ବି ଜିନିଷ ଆଣୁଛନ୍ତି।
ହୁଁ ନିଜର କିଛି ମାନେ ନିଜର ପ୍ରାଇଭେଟ ଜିନିଷ ଆଉ କିଛି ନାହିଁ। ସବୁ ଏଥରେକେ ଯା ମାନେ ଲୋକଙ୍କ ଆଗରେ ଝାକାସ୍।
ଆଉ ଏଇଟା ଭଲ ହେଇଛି ଯେ ଗୋଟେ ଲୋକ କିଛି ହେଲେ ଗୋଟେ କିଛି ଜାଣିପାରୁଛନ୍ତି ସମସ୍ତେ।
ହଁ, ନାଇଁ ଏଟା କଣ କହିଲ ଲୋକ ଟିକେ ସଜାଗ ହଉଛନ୍ତି, ଡର ରହୁଛି କି ନାଇଁ କାହା ପାଖକୁ ପଳେଇବ କି, କଣ ହବ କି, ଆଉ ଯୋଉମାନେ ପୁରା ଚାରି ଦୌଡି କଟା ହେଇଗଲେ ଡର ନାହିଁ। ସେମାନେ କଣ ଯେତେ ଯାହା କଲେ ବି ସେମାନେ ଡରିବେନେଇ କାହାକୁ, ଆଉ ପୋଲିସ୍ କାହାକୁ ମାନୁନାହାନ୍ତି ସିଏ ଆଉ ନିଜ ପରିବାର ଲୋକଙ୍କ କଥା କଣ ଶୁଣିବେ କହୁନା? ଯାହାର ସେଗୁଡା ସବୁ ଖାତିର ନାହିଁ। ସମାଜକୁ ଯାହାର ଡର ନାହିଁ ତାର କାହାକୁ ଜାଣିବ ଡର ନାହିଁ, ସମାଜକୁ ଡରିଲେ ସେ ଠିକ୍ ବାଟରେ ମଣିଷ ହେଇକି ରହିବ, ଆଉ ଯିଏ ସମାଜକୁ ନ ଡରିଲା ସେ ତା ବାଟରେ ଅମଣିଷ ହେଇକି ବୁଲିବ ଆଉ, ସେମାନଙ୍କ କଥା କିଏ ପଚାରୁଛି? ଅଁ ଆଉ ତମର ସବୁ ରଜ କୋଉଠି ଥିଲା, ଗାଁରେ କଲ ନା ତମେ ଯୋଉଠି ଚାକିରି କରୁଛ ସେଠି କଲ?
ନାଇଁ ଗାଁ ରେ।
ଆଉ ଗାଁରେ ରଜ ତିନି ଦିନ ଯାକ ତମର ଛୁଟି ଥିଲା।
ହଁ ଗାଁକୁ ଯାଇଥିଲୁ ଆଉ ସମସ୍ତେ ପଳେଇ ଯାଇଥିଲେ ନା ତାପରେ ଛୁଟି ବି ଥିଲା। ଗାଁକୁ ପଳେଇ ଯାଇଥିଲୁ ଆଉ।
ଆ ଯାହା ହଉ ତମ ଚାକିରୀରେ ତିନିି ଦିନ ଯାକ ଛୁଟି ଦେଇଦେଉଛନ୍ତିି।
ହଁ ଆମର ମାନେ ମାସରେ ପ୍ରାୟତ ବହୁତ ମାନେ ପ୍ରାୟତଃ ଦଶ ଦିନ ପାଖାପାଖି ଛୁଟି ହେଇଯାଏ ଆମର ଗୋଟେ ମାସରେ।
କଣ ଏତେ ଛୁଟି ଥାଏ?
ହଁ ତାପରେ ଯେତିକ କଣ କହିଲ ଆମର ପ୍ରତି ରବିବାରକୁ ଛୁଟି ଥାଏ ଆଉ ମାସ ମାସର ସେକେଣ୍ଡ ଶନିବାରରେ ଛୁଟି ଥାଏ, ଫୋର୍ଥ ଶନିବାରରେ ଛୁଟି ଥାଏ। ଏଇଠି ତ ଛଅଟା ହେଇଗଲା ତାପରେ ହେଲା ଆଉ ସରକାରୀ ଛୁଟି ଯେତିକ କିଛି ପୂଜା ପର୍ବ ହେଲା ତ ସେଥିରେ ପୁଣି ଛୁଟି ଥାଏ ନା।
ହୁଁ ହୁଁ ଯାହା ତମେ ସେଇଭଳିଆ କାମ ଗୋଟେ ପାଇଛ। ତମର ରହୁଛି କେତେ ଟାଇମ ମାନେ ସମୟ କେତେଟାରୁ କେତେଟା ରହୁଛି?
ଆମର ହଉଛି ଦିଟା ଟାଇମ ଅଛି ଗୋଟେ ମାନେ ଆମେ ସକାଳୁ ଯାଉଛୁ ଚାରିଟା ବେଳକୁ ଆସିବୁ ଆଉ ଆଠଟାରୁ ଯାଇକି। ଆଉ ଗୋଟେ ମାନେ ଦିନ ବାରଟାରେ ଗଲେ ରାତି ଆଠଟାରେ ଆସିବୁ ଆଉ।
ଓହୋ ଦିନେ ବାରଟାରୁ ରାତି ଆଠଟା।
ହଁ।
ହଁ ହଁ। କୋଉ ଦିନ ଦଶଟାରୁ ଛଅଟା ସେଇଟା କମେଇ ଦେଇକି ଆଠଟାରୁ ଚାରିଟା କରିଦେଇଛନ୍ତି ଆଉ।
ହଁ ଯେ ଆମେ ତ କିଛି କରିପାର ବୁନି ନା ତ ସିଏ ଯିଏ କରୁଛନ୍ତି ତ ତାଙ୍କ କଥାରେ ତ ଯିବାକୁ ପଡିବ ଆମକୁ। ଚାକିରି ମାନେ ତ ସେଇୟା।
ନାଇଁ ତାପରେ ଭଲ ବି ଗୋଟେ କଣ କହିଲ ଝିଅ ମାନେ କିଛି କରନ୍ତୁ ନ କରନ୍ତୁ ଚାକିରି ଗୋଟେ କରିବା ଦରକାର। ତେନିକି ଯେତିକି ପଇସା ଦଉଛି ସେଟା ଏତେ ମାନେ ଜିନିଷଟା ଜଣା ପଡିବନି।
ତାପରେ ଏବେ ଜିନିଷର ଯୋଉ ରେଟ୍
ହଁ।
ଜିନିଷର ଯୋଉ ଭଳିଆ ରେଟ ହେଲାଣି ମଣିଷ ଯଦି କିଛି ଏ ମାନେ ଗୋଟେ ଘରେ ଯଦି ଜଣେ ଇନ୍ କମ୍ କରିବ ଯଦି ସେମିତିଆ ତାର ଭଲ ଇନକମ୍ ନଥିବ ତାହେଲେ ଚାରି ଜଣଙ୍କୁ ସେ ଜମା ବି ମାନେ
ନାଇଁ ହଁ ତଳେ ହବନି। ଆମେ ତ ହେଇ କହୁଛୁ ଗୋଟେ ଛୁଆକୁ ଆମେ ପଢଉଛୁ କିନ୍ତୁ ବାହାରେ ରହୁଛୁ ବୋଲିକି ମାନେ ଗୋଟେ ଛୁଆକୁ ପଢେଇକି ବି ମାନେ ଲାଗୁଛି ନାଇଁ ହବନି। ଏକୁଟିଆ ହବନି ମୁଁ କାହିଁକି ଚାକିରୀ ଛାଡିଲି ଏଇଆ ଭାବୁଛି। ତାପରେ
ହଁ ଏବେ ଭାବୁଥୁବ ବା କାରଣ ପିଲା ବଡ ହେଇଗଲାଣି ତାର ଖର୍ଚ୍ଚ ବଢିଯିବ ତମ ମାନଙ୍କର ହଁ।
ଆଉ ତାପରେ ଜିନିଷ ତ ସବୁ ଦେଖୁନା ଆଉ ଯୋଉ ରେଟରେ ବଢୁଛି ସବୁ ଜିନିଷ ଆଉ ରେଟ୍ ବଢୁଛି। ତମକୁ ଲାଗେ ନା ଏକୁଟିଆ ଜଣେ ରୋଜଗାର କରିବ ତାପରେ ନିଜ ଘର ହେଇଥାନ୍ତା ସବୁ ଜିନିଷ ମାନେ ଆର୍ଜେଷ୍ଟ ହେଇଥନ୍ତା। ବାହାରେ ଭଡ଼ାଘରେ ରହିବ ବାହାରେ ତ ଭଡାଘର ମାନେ ସବୁ ସବୁ ଜିନିଷ କିଣା ପାଣି ପର୍ଯ୍ୟନ୍ତ ବି କିଣିବାକୁ ପଡିବ। ଆଉ ତମେ କଣ କରିବ।